ନମସ୍
ହୁଁ କଣ କହୁଥିଲା କୁହ କୋଉଠୁ ଅଟକିଥିଲା?
ଆମ କଥା ର ଯ ଥିଲା ଘର ସହ ବନ୍ଧୁତା।
ହଁ। ଘରେ ତ ସମଙ୍କ ସହିତ ମାନେ ଫ୍ରେଣ୍ଡଲି ରହିଲେ ଭଲ।
ଭଉଣୀ ମାନଙ୍କ ସହ କେମିତି? ମାନେ ଭଉଣୀ ମାନଙ୍କ ସହ ସମ୍ପର୍କ ମାଡ଼ ଗୁଳିରେ ନା ସବୁ କଥା ସେୟାର କରିପାରେ।
ହଁ ସବୁ ତ କୁହେ କିନ୍ତୁ ମୋର ସବୁଠାରୁ ଅଧିକ ସେୟାର କରିବା କଥା ମୋ ମଝିଆ ଭଉଣୀ।
ଆମ ତିନି ଭଉଣୀ ବଡ଼ ତାପରେ ତମେ।
ହଁ। ଦାୟିତ୍ଵ ଟା ମୋ ମୁଣ୍ଡ ଉପରେ ଆଉ।
ସେ ଭି ସତ କଥା କହିବାକୁ ଗଲେ ଦାୟିତ୍ୟ ତମ ମୁଣ୍ଡ ଉପରେ ଘରର ଗୋଟେ ପୁଅ ସବୁ କଥା ବୁଝିଆକୁ ପଡ଼ିବ।
ବାପାଙ୍କୁ ବି ଆସିକି ଏକଷଠି ବର୍ଷ ହେଇଗଲାଣି।
ବଡ଼ ଭଉଣୀ ବା ହେଇଛନ୍ତି ନା ହେଇ ନାହା
ନା ହେଇନାହାନ୍ତି। ବାପା ଟିକେ ଲେଟରେ ବାହା ମ୍ୟାରେଜ କରିଥିଲେ ସେଥିନାଗି ଟିକେ ଇଏ ଆଉ।
ଆପଣ ଙ୍କ ପାଇଁ ତ ବାହାଘର ଖୋଜାଖୋଜି ଚାଲିିଥିବ ବୋଧେ।
ହୁଁ ବଡ଼ ଭଉଣୀ ପାଇଁ ଖୋଜା ଖୋଜି ଚାଲିଛି ଏବେ ଆଉ। ମାନେ ତିନି ଚାରିଟା ପ୍ରସ୍ତାବ ପଡି଼ଛି କିଛି ଏତ ସାରି ମାନେ ଇଏ ହେଇନି ଆଗକୁ ଗଲେ ଯାଇନି କଣ ହେଉଛି ଦେଖିବା ଆଉ।
ଯାହା ବିି କରୁଥିବ ଟିକେ ଦେଖି ଚାହିଁକି।
ହଁ ଦେଖିକି ତ ସେଇଟା କରିବାକୁ ପଡି଼ବ ନହେଲେ ଆଜିକାଲି ଏଇ ଯୋଉ ଇଏରେ ପୁରା ଏଇନାକେ ବାପ ବାପା ଯାହା କରୁଛନ୍ତି ମତେ ହିଁ ପଠେଇବେ ମାନେ ଆଗେ ସବୁ ତା ଡିଟେଲସ ପଠେଇବେ ମୁଁ ତାପରେ କ ଦେଖି ଦେଖିଲା ପରେ କହିବି ତାପରେ ବାପା ଯାଇକି ଯାହା କରୁଛନ୍ତି।
ଯାଉ ସେତିକି ଗୋଟେ ସପୋଟିଭ୍ ପୁଅ ଅଛି ପାଖରେ ମାନେ ବାପ ପା ଟୋଟାଲ କୋଠି ପାରିବେନି। ମାନେ ଏବେ ବାପାଙ୍କୁ ହେଲା ଗୋଟେ ଏମିତି ସାହାରା ଦରକାର କି ଯୋଉ ଯୋଉଠିକି ସେସବୁ କରିପାରିବେ ଆମେ ଜାଣିଛୁ ସେସବୁ କରିପାରିବେ। ଏବେକା ଜେନେରେସନ ପାଇଁକି ଯଉଁଟା ଦରକାର ସେଇଟା ତୁମେ ଦେଇପାରୁଛ ସେଇଟା ଦରକାର।
ହଁ ସେଇଟାତ ମେନ କଥା ଆଉ। ମତେ ଥଣ୍ଡାଟା ଟୋଟାଲି ଛାଡୁନି।
ତମେ ଗୋଟେ କାମକର ଏବେ ତୁଲସୀ ଗୋଟେ ମିଳୁଛି ଗୋଟେ ତୁଳସୀ ମିଳୁଛି ସେଇଆାକୁଖାଅ ଯଦି ସେଇଆ ନକରିପାରୁଛ ଅଦା ଆଉ ଗୋଲମରିଚ ତୁଳସୀ ଆଉ। ଲବଙ୍ଗ ଏସବୁ ଫୁଟେଇକି ଗୋଟେ କାଡା ଭଳିଆ ବନେଇକି ସେଇଟାକୁ ପିଅନ୍ତୁ।
ଯୋଉଟା କାଢା କହୁଛତ ତେଜପତ୍ର ଅଦା
ହଁ ହଁ ହଁ ହଁ ତୁଳସୀ ପତ୍ର।
ମତେ ସବୁଠାରୁ ସେଇଟା ପିଇବାକୁ ଖରାପଲାଗେ।
ଉୁଁହୁଁ ସେଇଟା ମତେବି ଖରାପଲାଗେ ସମସ୍ତଙ୍କୁ ପ୍ରାୟ ବୋଧେ ଖରାପ ଲାଗେ। କିନ୍ତୁ ପିଇଲେନା ମୋ ଦେହପାଇଁ ହଁ ପିଇଲେ ଦେହ ପାଇଁ ଟିକିଏ ଭଲ ତାମାନେ ଥଣ୍ଡାଟା କମିଯିବ। ଏବେନା ଯୋଉ ବର୍ଷା ଆଉ ଖରା ଏବେ ଯୋଉ ଚାଲି ଶିଶୁ ଯେଉଁ ଟାଇମଟା ସେଇଟାନା ଥଣ୍ଡା ହେବାଟା ପୁରା ସୁନିଶ୍ଚିତ।
ଜାଣିଛ ପୁରା ପୁରା ଓଦା ହେଇଗଲିଣି।
କାଇଁ ଝାଳରେ
ହଁ।
ହଁ ପୁରା ଝାଳ
ମୁଁ ଝାଳରେ ମୋ ସାଙ୍ଗ ମୋ ସାଙ୍ଗ ତିନି ଜଣ ଝିଅପିଲା ସାଙ୍ଗ ଅଛନ୍ତି। ପୁଅବି ବେଶ ଫ୍ରେଣ୍ଡ ସବୁଠାରୁ ମାନେ ମୋ ମାନେ ତାଙ୍କର ସବୁ ଗୋଟେ ଗୋଟେ ଅଛନ୍ତି ସେ ଧରି ବୁଲଉଥିବେ ମୁଁ ଯାଇଥିଲି ତାଙ୍କ ସହିତ ଶିଖ
ଓହୋ ହୋ ହୋ
କଣ ପାଇଁ ମତେ ନେଇକି ଆଇଚବେ ମୁଁ ତମେ ବୁଲିକିଗପ ମୁଁ ଏଇଠି ମାନେ ବୋକା ଭଳିଆ ଫୋନ ଟିବୁଥିବି। କହେ ତୁବା ଆସିଛୁବା ଆମ ଇଏ ଯଦି ଘରେ କିଏ ଫୋନ କରିକି କହିବେ କହିବେ ନା ଆମ ସହିତ ଶିବାନନ୍ଦ ଆଇଛି। ଆମେ ତାସହିତ ବୁଲିବାକୁ ଆଇଛୁ ମାନେ ମୋତେ ଫସେଇ ଦେଇକି ସେତାଙ୍କର ବୁଲିବେ।
ଯାହାହଉ ସେତିକି ତୁମେ ସାହାଯ୍ୟ କରୁଛ ସାଙ୍ଗମାନଙ୍କୁ ଆଉ।
ମାନେ ମୁଁ ମତେ ନେଇକିଯିବେ ମୁଁ ଏଇଭଳିଆ ଝାଳରେ ବୁଡିଯାଇଥିବି ମତେ କହିବେ କହିବେ ଶିବାନନ୍ଦ ତୁ ତୁ ଝାଳରେ କେତେ ହ୍ୟାଣ୍ଡସମ ଦେଖାଯାଉଛୁ। କହିନେ ତୁମେ ତମ ତାଙ୍କୁକୁ ଛାଡିଦିଅ ମୋ କତିକି ପଳେଇଆସ।
ଏ ହିଁ ହିଁ
ଏଇଭଳିଆ ସବୁବେଳେ କହିମି ସେ କହିବେ। ଚାଲବେ ମୁଁ କହିବି ଚାଲବେ କଣ ତମେ କହୁଛ ନିଜେ ମୁଁ କଣ କହୁଛି ତମକୁ କହିବାକୁ?
ଓହୋ। ଗୋଟେ ମଜା ଆଉ।
ହଁ ସେ ତିନିଜଣ ମୋ ସହିତ ସବୁବେଳେ ଆଉ ମାନେ ଉୁଁ ଯେତେବେଳେବି ଇଁ ଇଁ ଏଁ କ୍ଲାସରେ କେହି ସାରବା ଯାଇଥିବେ ମାନେ ସରିବତ ଗୋଟେ କ୍ଲାସ ତାପରେ ସିଏ ମୋ କତିକି ପଳିଆସିବେ ତାଙ୍କର ମୋର ଖଟି ଚାଲିବ। ସିଏ ମୋ ସହିତ ଟିକେ ବେଶୀ ମିଶନ୍ତି ଆଉ। ମୁଁ ମୋଟ୍
ବୃ
ମୋର ଟିକେ କୃଷ୍ଣ କଳା ଅଛି ସେଥିନାକଗି ମୁଁ ଝିଅ ପିଲାଙ୍କ ସହିତ ବେଶୀ ଆଗେ ଟିକେ ଇଏ ହେଇଯାଏ।
ନିଜ ମୁହଁରେ ନିଜର ଆ କଥା କହି ଦଉଚ ନା ନାଇଁ ମୋର କୃଷ୍ଣ କଳା ଅଛି ଆଉ।
ଅଛି ବା ସତ କଥା କହିବି ତମେ ଆମ ରୁମ୍ ମାନେ କ୍ଲାସରେ ଟୋଟାଲି ଉପରେ ହୋଉଚି ପଇଁଚାଳିଶ୍ ଜଣ ଝିଅ ପିଲା ପଇଁଚାଳିଶ୍ ଜଣଙ୍କ ଝିଅ ପିଲାଙ୍କ ନମ୍ବର ମୋ ପାଖରେ।
ଆରେ ଆରେ।
ଆମ ସେକ୍ସନ୍ ରେ ଥିଲେ। ତାପରେ ଭାହାର ସେକ୍ସନରୁୁ ବି କିଛି ଜଣଙ୍କର ଥିଲା। ଯଉସ୍ ଆମର ସି ସେକ୍ସନ୍ ଥିଲା ଏ ବି ରୁ ବି ଦଶ୍ ପନ୍ଦର ଜଣଙ୍କର ଥିଲା। ମାନେ ମୁଁ ଆଜି ପର୍ଯ୍ୟନ୍ତ ମାନେ ସମତଅଂ ସହିତ ଅଛି ସମସ୍ତ ସହିତ ଫ୍ରେଣ୍ଡଲି। ତା ସହିତ ଏମିତି ବି ଖରାପ ଇଏ ବିହେଭିଅର୍ ନାହିଁ ମୋତେ ସବୁ ସାର୍ ମାନେ ବି ଭଲ୍ ପାଆନ୍ତି। ସବୁ ମାନେ କଲେଜ୍ ରେ ଯାହାବି ଫଙ୍କସନ୍ ହୁଏ ମୋ ଉପରେ ଦାୟିତ୍ୱ ଟା। ମୋତେ ପଇସା ହ୍ୟାଣ୍ଡଓଭର୍ କରାହେବ ମୁଁ ସବୁ କରେ ଆଉ।
ସେଥିପାଇଁ ଅଲରାଉଣ୍ଡର୍ କହୁଛନ୍ତି ଆଉ।
ଅଲରାଉଣ୍ଡର୍ କଣ ସେମିତି ଆଉ। ମୁଁଁ ମାନେ ନିଜେ ନିଜର ପ୍ରଶଂସାଟା କରିଆକୁ କି ମତେ ଭଲ ଲାଗେନି। ମାନେ ଯୋଉମାନେ ବି କରୁଥିବେ ମୁଁ କହିବି ଥାଉ ମୁଁ କିଛି ନୁହଁ।
କେତେ ଭଲ କଥା ନହେଲେ ଗର୍ବ ଆସି ଯିବ ମୋ ।
ମ ତେ ବ ମାନେ ସବୁଠାରୁ ଏ ଯୋଉ ଦେଖିଥିବ ଗଲାବେେଳେ ଟ୍ରେନରେ ଯାଉଥୁବ କେତେବେଳେ ଦେଖିଥିବ ଯୋଉ ମାନେ ମାନେ କିଛି କ୍ ମାନେ ହାତ ଗୋଡ ଥିବ କିଛି କରନଥିବେ ମାନେ ମାଗୁଥିବେ ଇଏ କରୁଥିବେ। ଥରେ ଗୋଟେ ଲୋକଟାକୁ ମୁଁ ବୁଝେଇ ଥିଲି ମୁଁ ଅନି ତମର ହାତ ଗୋଡ ଅଛି ତମେ ତମର ଗୋଟେ କାର୍ଯ୍ୟ କିଛି କର। ଏଇଟା କହିଥିଲି କିନ୍ତୁ ସେ ତାହା ପର୍ ଦିନ ପରେ ଗଲା ଏଳୁ ସେ ମୁଁ ଦେଖିଛି ପେପର୍ ବିକୁଛି। ଟ୍ରେନ୍ ରେ ମତେ ଦେଖିଦେଲା ମୁଁ କହିଲି ଯାହା ହଉ ଏତେ ଦିନ ପରେ ମୋ ମୋ କଥା କିଏ ଶୁଣିଛି।
ଏଇ ଏଇ ଜିନିଷ ଗୁଡା କାଇଲେ ନା ବହୁତ୍ ଖୁସି ଲାଗେ ଜେତେଲେ ସମାଜ ସେବା କିଛି ଗୋଟେ କରୁଥିବ? ଆଉ ସମଜ ମାନେ ସେଇ ଜିନିଷଟା ସେମାନେ ଗ୍ରହଣ ବି କରିବେ ସେତେବେଳେ ବହୁତ୍ ଖୁସି ଲାଗିବ ସେ କାହାକୁ ତମେ ଗୋଟେ ଆ କହିଥିଲ ଆଉ ସେ ତମ କଥା ଶୁଣିକି ସେ ନିଜକୁ ପରିବର୍ତ୍ତନ କରିକି କିଛି ଗୋଟେ କରୁଛି।
ମୋର ସବୁଠାରୁ ଜୀବନର ବଡ ସପ୍ନ କଣ ଜାଣିଚ? ମୋର ମୋର ସବୁଠାରୁ ବଡ ସପ୍ନ ହଉଚି ଭୁବନେଶ୍ୱର ମାନେ ମୁଁ କହୁଛି ଯୋ ପୁରୀରେ ଯୋ ରଥଯାତ୍ରା ଟାଇମ୍ ରେ ଗୋଟେ ମାନେ ମୋର ଇଏ ଆହାର ଇଏ ଫ୍ରୀରେ ଦବା ପାଇଁ ଗୋଟେ ଇଏ ଅଛି। ଯଦି ସେଇ ଭଳିଆ ମାନେ ମୁଁ ଜବ୍ ଟେ କରିବି ଚାକିରି ମୋ ପାଖରେ ସେଇଭଳିଆ ସକ୍ଷମ ଥିବ।
ବହୁତ୍ ଭଲ।
ଜଦି ବି ସେମିତି
କୁହନ୍ତିନି
ଦେ ହଁ କଣ କୁହ?
ମାନବ ସେବା ହେଲା ମାଧବ ସେବା ତ ସେଇ ଚିନ୍ତାଧାରା ତ ମନ ଭିତରେ ଅଛି। ତା ମାନେ ବହୁତୁ ବଡ଼ କଥା।
ହୁଁ ସେଇଟା ତ ସମସ୍ତ ରଖିବା ଦରକାର ଆଜିିକାଲି ଦୁନିଆରେ ସବୁ ମାନେ ଲୋକ ଦେଖ ଖିଥିବ ମାନେ ଏବେ ମାନେ ଲୋକଙ୍କ ସହିତ ଲୋକଙ୍କର ବି ଇଏ ହଉନି ଆରେ ଲୋକ ଲୋ ଗୋଟେ ଲୋକଟେ ଆଜିିକାଲି ପଶୁ ଭଳିଆ ବି ବ୍ୟବହାର କରୁଛି ଏଇଟା କଣ ଠିକ ହଉଛି ଭଲ ହଉନି ନା?
ଏଇଟା ନାଇଁ କଣ ହଉଛି ନା ଏବେ ଯେଉଁ ଇର୍ଷା ମନୋଭାବ ଆସି ଯାଉନି ସେଇଥିଲାଗି ଟିକିଏ ଅଧିକ ହଉଛି। ମାନେ ମଣିଷ ପାଖରେ ନା ବିବେକ ବହୁତ କମ୍ ହେଇଗଲାଣି ମନ ଦ୍ଵାରା ସେମାନେ ବହୁତ ଅ ଏବେ କାମ କରୁଛନ୍ତି ଆଗରୁ କଣ କି ସମସ୍ତଙ୍କର ଟିକେ ବିବେକ ଥିଲା ଆଉ ହୃଦୟର ସ ସହ ସେମାନେ କାମ କରୁଛନ୍ତି ତୁ ଜଣ ଜଣେ ସାହାଯ୍ୟ କରିଥିଲେ ନା ସେମାନେ ଭାବୁନଥିଲେ ଯେ ମ ମୋତେ ସେ ବଦଳରେ ସାହାଯ୍ୟ କରିବ ତ ପରେ ମୁଁ ସାହାଯ୍ୟ କରିବି ସେଇଟା ଭାବୁନଥିଲେ। ସେମାନେ ସାହାଯ୍ୟ କରୁଥିଲେ ତ ନିଜ ମନରୁ ସାହାଯ୍ୟ କରୁଥିଲେ ଯେ ମର ଏଇଟା ଭଗବାନଙ୍କ ପାଖକୁ ଯାଉଛି। ମୁଁ ଏଇଥି ପାଇଁ ସାହାଯ୍ୟ କରୁଛି। ଇଏ ମୋତେ ସାହାଯ୍ୟ ନକରେ ଆଉ ତ କିଏ କେଉଁଠି ମିଳିପାରିବ ଏମାନେେ ସେତେବେଳେ ଏଇଟା ହିଁ ଭାବୁଥିଲେ। ଏବେ ସମସ୍ତେ ଇର୍ଷାରେ ରହୁଛନ୍ତି ଆରେ ସିଏ ଉପରକୁ ପଳେଇଲା ସିଏ ଏମିତି କରିଦେଲା ସିଏ ସେମିତି କରିଦେଲା। ମୁଁ ଏଇଟା କହିପାରିବିନି।
ଜାଗା ବାଡି ପାଇଁ ବି ମାଡଗୋଳ ଲାଗି ଯାଉଛନ୍ତି ସେ ଭାବୁନାହାନ୍ତି ଯେ ହଉଛି ଜାଗା ପାଇଁ ମାନେ ମାଡଗୋଳ ଲାଗି କଣ ମିଳିବ ତମେ ନଥିବ ସେ ଜାଗା ସେମିତି ଥିବ। ସେଇଟା ବି ଭାବୁ ନାହାନ୍ତି ମୋ ବାପାଙ୍କର ସବୁବେଳେ ଏଇ ଗୋଟିଏ କଥା ଯଦି କିଏ ମାଗିବ କହ ହଁ ନେଇଯା କଣ ଅଛି ତୁ ନବୁ କିି ମୋ ବା ବାରି ଗୋଟେ ନବୁ କି ନେଇ ଯାଉନୁ ପୁରା। ଚାଷ କରିବୁ ବାବା ଏଇଭଳିଆ କହିବେ। କାହା ସହିତ ଝଗଡ଼ା କରନ୍ତିନି। କଣ କରିବି ମୁଁ ଥିବିନି ସେ ଜାଗା ଥିବ ତାପରେ କିଏ ଉପଭୋଗ କରିବ ମୋ ମୁଁ ତ ମୁଁ ଜାଣିଛି ମୋ ପୁଅ ଏଇଠି ରହିବନି ଜବ୍ କରିବ ବାହାରେ ରହିବ। ଏଇଟା କିଏ ଦେଖିବ ସବୁବେଳେ ଏମିତି କୁହନ୍ତି।
ଘରେ ଘରୁ ତମକୁ ଭଲ ସଂସ୍କାର ମିଳିଛି ସେଥିପାଇଁ ତମେ ଗୋଟେ ଭଲ ମଣିଷ ହେଇପାରିଛ।
ଆରେ ମୁଁ ଜାଣିନ ମୋ ଜେଜ ହଉଛନ୍ତି ପ୍ରିନ୍ସିପାଲ ଥିଲେ ମୋ ଜେଜ ହଉଛନ୍ତି ସାହିତ୍ୟ ଲେକ୍ଚର।
ଓହୋ।
ଜେ ମତେ ସବୁବେଳେ ବେଶୀ ବୁଝାନ୍ତି ମୋ ଜେଜ। ଜେଜ ମତେ କିଛି ଖରାପ କଥା ଶିଖାନ୍ତିନି ଜେଜେ ସବୁବେଳେ କହିବେ। ସବୁବେଳେ ଭଲ କଥା ଶିଖି। ଯୋଉ ଭଲ ଲୋକଙ୍କ ପାଖରେ ବସିଲେ ଭଲ କଥା ଶିଖିବୁ ଯଦି ଗୋଟେ ଭଲ ପିଲା ଖରାପ ଲୋକଙ୍କ କତିରେ ବସେବି ସେ ଖରାପ ହେଇଯିବ।
ଏଇଟା ସତ କଥା ଯେମିତିକି ଉଦାହରଣ ଦିଅନ୍ତିନି ଗୋଟେ ପାଚିଆ ଆମ୍ବରେ ଯଦି ଗୋଟେ ପଚା ଆମ୍ବ ରହିଯିବ ସେ ସମସ୍ତଙ୍କୁ ହେଲା। ଖରାପ କରିଦବ। ହଁ ତ ଏଇ ଜିନିଷଟା ସତ କଥା ଏଇଟା ମୁଁ ନିଜେ ବି ଅନୁଭବ କରିଛି। ତମେ ଜାଣିଛ ଏବେ ନା ମୋର କୌଣସି ସାଙ୍ଗ ନାହାନ୍ତି। ମାନେ ବହୁତ କମ ଅଛନ୍ତି ହଁ ମାନେ ମୁଁ
ହଉ ମତେ ଗୋଟେ ତମେ ସାଙ୍ଗ ବନେଇ ଦିଅ ତମର ଭଲ ସାଙ୍ଗ ଆ ମୁଁ ଭଲ ଶିକ୍ଷା ଦେବି।
ହଁ ହ ଠିକ ଅଛି ଠିକ୍ ଅଛି। ମୋର ସେମିତି ମାନେ ମୁଁ ଜାଣିଛି ମୋ ସାଙ୍ଗ ମାନେ କୋଉ ଭଳିଆ। ଏଇଟା ସେଇଟା ସେମିତି ଏମିତି ଏମିତି କରନ୍ତୁ ବୋଲିକି କିଛି ଦରକାର ନାହିଁ ଏକା ରୁହ ଭଲ ରୁହ। ଭଗବାନଙ୍କ ପାଖରେ ରୁହ ଭଗବାନଙ୍କ ଶରଣ ତଳେ ରୁହ ବହୁତ ବଢିଆ।
ଲାଇଫ ଏକା ରହିବ ଭଗବାନତ ଜାଣିଛନ୍ତି ଏକା ରହି ପାରିବ ଭଗବାନତ ସେଇ ଲାଇ ରଖିବାକୁ। ଇଏ କରନ୍ତି ମାନେ ଜଣେ ଯେମିତି ତମେ ରହିବ ତମ କଥା ବୁଝୁଥିବ ସି ତମ ତମେ ତା କଥା ବୁଝୁ କିିନେ ତ ଭଗବାନ ଏଇଟା ନିଜେ ବି ହିଁ ତିଆରି କରିଛନ୍ତି ନା।
ସେଇ ଜିନିଷଟା ଦେଖାଯାଉ କେବେ ମିଳୁଛି ଭଗବାନଙ୍କ ଦୟାର
ମତେତ ଆଜି ପର୍ଯ୍ୟନ୍ତ ମିିଲି ମୁଁ କଣ କଛି
ଠିକ୍ ଅଛି ତମ ସହ କଥା ହେଇକି ବହୁତ୍ ଖୁସି ଲାଗିଲା।
ଆଉ ଆମର ଗୋଟେ ଗୋଟେ କଲ ରହିଲା ପଛରେ ହେଇଯିବା କେତେବେଳେ ଆଉ। ହ ଠିକ୍ ଅଛି।